ଶୁଭ ସକାଳ।
ଶୁଭ ସକାଳ, କେମିତି ଅଛନ୍ତି?
ଆଜ୍ଞା ଆଜ୍ଞା ବହୁତ ଭଲ, ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି।
ଆଜ୍ଞା ଆଜ୍ଞା।
ସକାଳେ ଉଠିଲେ କଣ ଆ କଲେ କଣ ଦିନ କେମିତି ଅଛି, ଏବେ?
ଆଜ୍ଞା ଆଜ୍ଞା। ଉଠି ତ ନିତ୍ୟକ୍ରମ ସାରି ବର୍ତ୍ତମାନ କିଛି ପଢାପଢି ହେଲା ପୁଣି ଆପଣଙ୍କ ସହିତ କଥା ହଉଛି, ପୁଣି କିଛି ସମୟ ପରେ ଉ ଜଳପାନ ହବ
ଆଜ୍ଞା। ଜଳପାନ କଣ ନିଜେ ବନେଇକି ଖାଆନ୍ତି, ନା ବାହାରେ ଯାଇକି ଖାଆନ୍ତି ନା କଣ କେମିତି?
ନା ନା ଘରେ ଘରେ ରୋଷେଇ ହୁଏ।
ତାେଲେ ଆପଣ ଘର ଖାଇବାକୁ ଅଧିକ ପସନ୍ଦ କରନ୍ତି, ଯେମିତି ଏବେ ଲୋକ ସମସ୍ତେ ବାହାର ବରା, ଆଉ ସେଇ ଟାଇପ ଯୋଉ ଖାଦ୍ୟ ଖାଉଛନ୍ତି, ଆପଣ ତାକୁ ଖା ଖ ନା ବେଳେ ବେଳେ ଖାଆନ୍ତି?
ବେଳେ ବେଳେ ଖାଆନ୍ତି!
ଭଲ କଥା ଆଉ ଆପଣଙ୍କର ହ ଏବେ ଯୋଉ ପଢାପଢି ଚାଲିଛି ଆପଣ ମାନେ ଅ ପରୀକ୍ଷାବା ଦେଉଛନ୍ତି ଯାହାବି ଆପଣଙ୍କର ଭବିଷ୍ୟତରେ ଆପଣଙ୍କର ଲକ୍ଷ୍ୟ ତାହା ହାସଲ କରିବେ ଆପଣ ଏନ କେତେ ଖଣ୍ଟା ପରିଶ୍ରମ କରୁଛନ୍ତି?
ହଁ ନିଜକୁ ତ ସମୟ ଦବାକୁ ପଡେ କାହିଁକି ନା ପାଠ ଗୋଟେ ଏମିତିକା ଜିନିଷ ଯା ଇ ମାନେ ଇଏ ହଉଛି, ଗୋଟେ ସୀମାହୀନ ମତେ ପଢିଲେ ମଧ୍ୟ ଆର ସମାପ୍ତ ନାହିଁ ତ ନିଜକୁ ନିଜ ପ୍ରତି ମାନେ ସମୟ ସେମିତି ତ କହି ହଉନି, ଉଁ ସକାଳୁ ଉଠି ଟିକେ ପଢିବାକୁ ପଡୁଛି ପୁଣି ଭଜନ ପରେ ପୁଣି ଟିକେ ପଢିବାକୁ ପଡୁଛି, ରାତିରେ ମଧ୍ୟ ଟିକେ ସମୟ ଦବାକୁ ପଡୁଛି ଆଉ ଯେତେ ମାନେ ଜ୍ଞାନ ଆହରଣ କରିବାକୁ ପଡୁଛି ତ ଉ ଜ୍ଞାନ ପରିବର୍ତ୍ତନ ମାନେ ବୃଦ୍ଧି ହୋଇ ହୋଇ ଯାଉଛି ଧୀରେ ଧୀରେ ତ ଚେଷ୍ଟା ତ କରିଛୁ ଯେ ଆଗକୁ ମାନେ ସଫଳତା କେମିତି ହାସଲ ହବ। ଅ ତେଣୁ ଚେଷ୍ଟା ଜାରି ରହିଛି, ଆଗକୁ ଜାରି ମଧ୍ୟ ରହିବ। ଆଉ ସେଇଥିପାଇଁ କିଛି କିଛି ସମୟ ପଢା ପ୍ରତି ଦବାକୁ ପଡୁଛି ଆଉ। ଆପଣ ପଢାପଢି କରନ୍ତି!
ନାଇଁ ମୁଁ ତ ପଢାପଢି କରୁଛି ମୁଁ ଅଲରେଡି ଗୋଟେ ଚାକିରିରେ ଅଲରେଡି ଅଛି, ଆଠ ବର୍ଷ ଲା ଘାସ ବସଲା ତ ତା ସହ ବି ମୁଁଷ୍ଟ କରୁଛି ଯେ ଆଉ ଟିକେ ଉନ୍ନତ କରିବା ପାଇଁ। ତ ତା ପାଇଁ ବି ମୁଁ କାର୍ଯ୍ୟାଳୟରୁ କାମ ସାରି ମୁଁ ରାତିରେ ଆସିକିିବ ପ୍ରତିଦିନ ପୁଣି ଚାରିରୁ ତିନିରୁ ଚାରି ଘଣ୍ଟା କରତ ପଢାପଢି କରୁଛି ତ ଚେଷ୍ଟା କରିଉଛି ମୋ ପରିଶ୍ରମ ତଥା ନଯିବ, ମୁଁ ସେଥିପାଇଁ ବହୁତ ଚେଷ୍ଟା କରୁଛି ମୋର।
ଆଜ୍ଞା ଆଜ୍ଞା, ନିହାତି ଭାବରେ ଚେଷ୍ଟା କରିବା ତ ନିହାତି ଦରକାର ହିଁ। ହ ଚେଷ୍ଟା ନ କଲେ ଆଜିକାଲି ହବନି ଯେଭଳି ପ୍ରତିଶତ ମାନେ ବଢି ବଢି ଯାଉଛି ବୃଦ୍ଧି ପାଉଛି ତ ପ୍ରତିଶତ କୁ ମାନେ ଦକ୍ଷତାର ସହ ହାସଲ କରିବା ପାଇଁ ବହୁ ଚେଷ୍ଟା କରିବାକୁ ପଡେ।
ଠିକ କହିଲେ ଆପଣ, ପରିଶ୍ରମ ତ ନିହାତି ପରିଶ୍ରମ ପାଇଁ ବୃଥା ଯିବନି ତମେ ପରିଶ୍ରମ କରିବା, ତ ଦେଖନ୍ତୁ ଏବେ ଯେହେତୁ ଆପଣଙ୍କର ହଁ ଗୋଟିଏ ଏକ୍ଜାମ୍ ପାଇଁ ପାଖାପାଖି ଦଶ୍ ଦଶଗୁଣା ପିଲା ଆପ୍ଲାଏ କରୁଛନ୍ତି। ଗୋଟିଏ ପୋଷ୍ଟ ପାଇଁ, ତ ସେଥିପାଇଁ ଦେଖନ୍ତୁ ଏବେ ପ ଲାପ୍ ଆପଣ ଯେମିତି କହିଲେ ପ୍ରତିଶୋଧର ମାତ୍ରା ବଢ଼ିଯାଉଚି। ତ ଆମେ ନିହକୁ ନିଜକୁ ସେଭଳି ଭାବରେ ପ୍ରସ୍ତୁତ୍ କରିବା ଯେଭଳି ଭାବରେ ଆମେ ସମସ୍ତଙ୍କ ସହ ଅଁ କମ୍ପିଟିସନ କରିପାରିବା । କାଲି ସପ ଟମ୍ ବାହାରିନେ କମ୍ପିଟିସନ୍ ପାଇଁ କରିବା ତ ତେଣୁ ମୁଁ ବି ନିଜକୁ ପ୍ରସ୍ତୁତ କରୁଚି ଆପଣ ବି ନିଜେ ପ୍ରସ୍ତୁତ ପ୍ରସ୍ତୁତ କର କନ୍ତୁ ଆଉ କିଭଳି ଭାବେ ଆମେ ମାନେ ଭବିଷ୍ୟତରେ ଆମ ଯାହା ବିି ଲକ୍ଷ୍ୟ ତାକୁ ହାସ କରିବା, ତା ପ୍ରତି ଧ୍ୟାନ ବି ଦବା ତ ଏବେ ଦେଖନ୍ତୁ ଆଜି ତ ଆଜି ବୋଲି ଏବେ ତ ଦେବସ୍ନାନ ପୂର୍ଣ୍ଣିମା ଅଛି ତାପରେ ଦେବସ୍ନାନ ପୁରୀ ଦେବସ୍ନାନ ପୂର୍ଣ୍ଣିମା ଯାଇଛନ୍ତି। କେବେ ଦେଖିଛନ୍ତି?
ଆଜ୍ଞା ଆଜ୍ଞା ନିହାତି ଭାବରେ ଭଲ୍ ଲାଗେ ଦେଖିବା ପାଇଁ ବହୁଳ ମାତ୍ରାରେ ଲୋକ ଆସନ୍ତି ଏକତ୍ରିତ ହୋଇ କି ପାଳନ କରାଯାଏ। ବହୁତ ଭଲ ଲାଗେ, ଆନନ୍ଦ ଲାଗେ।
ଆ । ତ ଆଜି କଣ ଆପଣଙ୍କ ପ୍ଲାନିଂ? ଆପଣ ଯିବାର କିଛି ଅଛି କି, ନା ଟିଭିରେ ଦେଖିବେ । ଡେ ଟା କଣ କେମିତି ଆପଣଙ୍କର
ହଁ ଯିବ୍ ଉମ୍ ଯିବା ପାଇଁ ତ ଇଚ୍ଛା ପ୍ରକାଶ ହଉଚି କିଛି ସମୟ ପରେ ଦିବି ।
ଠିକ୍ କଥା କହିଲେ ଆପଣ। ଆପଣଙ୍କର ଯିବାକୁ ବି ପ୍ରୟାସ କରୁଛନ୍ତି, ଯିବାକୁ ବି ଆଶା ଅଛି। ତ ଆମେ ତ ବ୍ୟସ୍ତବହୁଳ ଜୀବନରେ ବ୍ୟସ୍ତ। ତ ଆମ ମୁଁ ଯିବା ପାଇଁ ବି ସମୟ ଆମ ପାଖରେ ସେତିକି ନାହିଁ। ତ ଆମେ ଟେ ଟେଲିଭିଜନ ପରଦାରେ ଆମେ ତାକୁ ଦେଖିବୁ, ଆଉ ଠାକୁରଙ୍କର ଯାହାବି ରହିଲା। କାରଣ୍ ତାକୁ ନିଜେ ଯାହା କରିଆ କଥା କରିବୁ ଆଉ।
ଆଜ୍ଞା ଆଜ୍ଞା, ନିହାତି ଭାବରେ।
ଆପଣଙ୍କର କଣ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି?
ସ୍ୱାସ୍ଥ୍ୟ ଭଲ ଅଛି, ଏମିତି ତ ବେଳେ ବେଳେ ଇଙ୍ଗ୍ ଖାଦ୍ୟ ପ୍ରତି ବିଳମ୍ବତା ଯୋଗୁ କିଛି କିଛି ବାଧା ଦେଖା ଯାଇଥାଏ। ମଝିରେ ମଝିରେ। ବାକି ସବୁ ଠିକ ଠାକ୍ ଅଛି। ଆପଣଙ୍କର
ମୋର ବି ସ୍ୱାସ୍ଥ୍ୟ ବ୍ୟସ୍ଥା ଠିକ୍ ଠାକ୍ ଅଛି। ଆଉ ଯେମିତି କହିଲେ ଆପଣଙ୍କର ସମୟର ବ୍ୟଥା, ଯେହେତୁ ଆମେ ର ନିଜର ବ୍ୟକ୍ତିଗତ କଥା ମୁଁ କହିବି, ମୁଁ ଯେବେ ଅଫିସରେ ଖାଇବାରେ, ସମୟରେ ବି ବେଳେ ବେଳେ କାମର ବହୁତ୍ ଚାପ ଥାଏ, ତ ଖାଇବାର ଟାଇମ ଟା ଚେଞ୍ଜ ହେଇଯାଏ। ସମୟଟା ସେଠି ପାଇଁ ଟିକେ ଅସୁବିଧାର ସମ୍ମୁଖୀନ ହୋଇଅଛୁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି।
କିନ୍ତୁ ଅଁ ଭଲ ଅଛନ୍ତି କିନ୍ କିନ୍ତୁ, ପିତାଶ୍ରୀଙ୍କର ଯେହେତୁ ବୟସ ବହୁତ ହେଇଗଲାଣି ତ ତାଙ୍କର ଆଣ୍ଠୁ ଜନିତ ସମସ୍ୟା ଏବେ ଟିକେ ବୃଦ୍ଧି ପାଇଛି, ତ ସେଥିପାଇଁ ସେମ ତାଙ୍କର ଫିଜିଓଥେରାପି ବା ତାଙ୍କର ମ୍ ଔଷଧ ଚାଲଚି। ତ ଭଗବାନଙ୍କ କୃପାରୁ ଟି ଠିକ୍ ଠାକ୍ ରହିବ ବୋଲି ଆସା ଅଛି।
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ, ଭଗବାନଙ୍କ ଆଶୀର୍ବାଦ ଆପଣ ସଦା ସର୍ବଦା ରହୁ, କେମିତି ଭଲ୍ ଭଲ ହେଇଯାଆନ୍ତୁ ଆଉ ଏମତି ତ ଚାଲି ରହିଛି, ବୟସ ମାତ୍ରା ଅଧିକ ମାନେ ଏଁ, ଯାହା ପୂର୍ବ ଦିନ ଯାହା ଥିଲା ଯେ କେଁ ଅଧିକ ମାନେ ଅ ସିଏ ପରେ ଯୋଉ ଜିନିଷ ଟା ଷ୍ଟାର୍ଟ ହଉଥିଲା। ଆରମ୍ଭ ହଉଥିଲା। ସେ ବର୍ତ୍ତମାନ ସମୟରେ ଅ ସିଏ ବି ନ ହେଇଥାଉ। ତା ପୂର୍ବରୁ ହିଁ ଆରମ୍ଭ ହୋଇଯାଏ।
ଆଜ୍ଞା। କଣ ସେତେବେଳ ଖାଇବା ଚାଲିଚଳଣି ବହୁତ ସାରା ଅଲଗା ଥିଲା। ସେ ମାନେ ଆମର ଯେମିତି ଆମେ କହିବା ଆମର ସାର ଜାତୀୟ ଖାଦ୍ୟ ସେମାନେ ଖାଉ ଖାଉନଥିଲେ। ତ ଆମେ ଏବେ ସବୁଥିରେ ତାର ମେଡିସିନ୍ ବା ଯାହାବି ଖାଦ୍ୟ ଆମେ ଖାଉଛେ। ତ ସେଥିପାଇଁ ଆମର ରୋଗ ଶକ୍ତି ବା ସେ ଅନୁସାରେ ଶକ୍ତି ଆମର ବଡି ଶରୀ ସେ ଅନୁସାରେ ଉନ୍ନତ ହେଇଗଲାଣି। ତ ଆମେ ଯାହାକୁ ପ୍ରତିଦିନ ସେବନ କରୁଛେ। ସେଇଟା ବି ସାର ପ୍ରୟୋଗ ଖାଦ୍ୟ ତ ସେଇଟା ଅସୁବିଧା ନିହାତି ଭାବରେ ଦେଖାଯାଉଛି। ଚେ ତ ପୂର୍ବ କାଳର ଲୋକ ତାକୁ ଅ ଯେମିତି କହିଲେ ସେମାନେ ବାରିରେ ଖ ଖତ ପକେଇ ଚାଷ କରି ଖାଉଥିଲେ। ବିଲରେ ଖତ ପକେଇ ଚାଷ କରି ଖାଉଥିଲେ। ତ ଅଁ ଏବେ ଯେମିତି ପେଷ୍ଟିସିଆଇଡ୍ ରହିଲା। କିଛି ମେଡିସିନ୍ ହେ ୟୁଜ୍ ନଥିଲା। ତ ତାଙ୍କ ତ ଯେହେତୁ ଆମର କଣ କି ଖାଦ୍ୟ ହେଟା ଆ ର ଖାଦ୍ୟ ଖାଉଥିଲେ। ତ ସେଇଟା ତାଙ୍କ ପାଇଁ ଭଲଥିଲା। ତା ଆପଣ କଣ ବା ଯୋଉ ଘରେ ବାରିପଡା କିଛି ଚାଷ ବାସ କରିଛନ୍ତି କି? ପନିପରିବା କିଛି ଲଗେଇଛନ୍ତି।
ଆଜ୍ଞା ଆଜ୍ଞା ହଁ ପରିବାର ସମସ୍ତେ ଚାଷ କାମ ତ ଯାଆନ୍ତି କରନ୍ତି। କିଛି କିଛି ବାଇଗଣ ଫୁଲକୋବି ଉଁ ଏ କିଛି କିଛି ପରିବା ସବୁ ଲଗାନ୍ତି। ଆଉ ଯେହେତୁ ଗ୍ରାମାଞ୍ଚଳର ଲୋକ ତ ବାରିପଟର ମାନେ ସେଇ ପରିବା ବିନା ସାରରେ ହୋଇଥାଏ। ତ ଭଲ ଲାଗେ ଖାଇବାକୁ। ତା ମାନେ ତାର ସ୍ଵାଦ ଟା ଟିକେ ଅଲଗା ରହେ। ଆଉ ଖାଇବାକୁ ମଧ୍ୟ ମାନେ ଦେହ ପ୍ରତି ବହୁତ ଭଲ ରହେ। ଯାହା ମାନେ ଉ ବାହାରେ ଯୋଉ ମିଳେ। ସାର ଜାତୀୟ ଖାଦ୍ୟ ତାଠାରୁ ଏଇଟା ବହୁତ ଭଲ ରହେ।
ଆପଣ ତାହେଲେ ଅର୍ଗାନିକ ଖାଦ୍ୟ ନିଜ ବାରି ପଟେ ଚାଷ କରି ଖାଉଛନ୍ତି। ତ ଭଲ ଲାଗ ଥିଲା ତ ଚାଷ ଯେମତି ଆପଣ କହୁଛନ୍ତି। ଆମେ ତ ବାହାରେ ପ୍ରାୟ କିଣିକି ଖାଉଛୁ ସେଠୁ ଆମେ ସହରାଞ୍ଚଳରେ ରହୁଛୁ। ଯେମତି ଆପଣ କହିଲେ ଆମେ ବି ନିଜ ଛା ତ ଉପରେ ଛୋଟିଆ ଚାଷ କରୁ। କିଛି ବେ ଆମ ଆମର ବାଇଗଣ ହେଇଗଲା। ଜହ୍ନି ହେଇଗଲା ଭେଣ୍ଡି ହେଇଗଲା। ଏଇ ଟାଇପ୍ ର ନିଜେ କିଛି କୋଡୁଆରେ ତାକୁ ମାଟି ରଖିକି ନିଜେ ବତିକି ଚାଷ କଲେ ସେଇଟା ବି ଆମକୁ କଣ ସେ ଯୋଉ ଗୋ କିଏ ଜିନିଷ ବୋ ବିନା ଅଗାନ ବାଲା ଅର୍ଗାନିକ ବାଲା ଖାଦ୍ୟ କଳେ ତ ସେଇଟା ଗୋଟେ ଭଲ ଲାଗେ। ନା ନାଇଁ ନିଜେ ପରିଶ୍ରମ କରି ଗୋଟେ ଜିନିଷଟେ ହେଇଛି ତ ଭଲ ଲାଗିବ। ଚାଷ ବି ଆପଣ କଣ କହିଲେ ଆପଣ ସେଆ କରିବା ଦ୍ୱାରା ଆପଣଙ୍କର ଗୋଟେ ବ୍ୟାମ୍ ଟାଇପ୍ ର ହେଇଯାଏ। କି ଆପଣ ପରିଶ୍ରମ କିଛି କଲେ ଯାଇକି ଆପଣ ଝାଳ ବହିଲା। ତ ନିଜେ ନିଜେ ଖଟିଲେ ପାଣି ଦେଲେ। ତାପରେ ଗଛ ବି ଲଗେଇଲେ। ବୃକ୍ଷରୋପଣରେ ବି ଆପଣ ସାହାଯ୍ୟ କଲେ। ତ ସେଇଟା ଗୋଟେ ଭଲ ଜିନିଷ ନା।
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ ଭଲ ବି ଲାଗେ। ଚାଷ କରିବାକୁ ପରିବାର ସହିତ ବେଳେ ବେଳେ ମୁଁ ମିଶେ ମଧ୍ୟ। ଆଉ କରିବାକୁ ଭଲ ଲାଗେ। ଆଉ ବିନା ସାର ଜାତୀୟ ଖାଦ୍ୟ ଖାଇବା ତାର ଯୋଉ ସ୍ଵାଦ ଟା କିଛି ଭିନ୍ନ ଥାଏ। ଆଉ ଖାଇବାକୁ ଭଲ ଲାଗେ। ସହରାଞ୍ଚଳରେ ଯାହା ମାନେ ସାର ଜାତୀୟ ଖାଦ୍ୟ ରହେ। ତା ପ୍ରତି ମଧ୍ୟ ହଁ ଦେହର ଯତ୍ନ ନବା ଟିକେ ଅଲଗା ରହେ ତାର ଭିନ୍ନ ରହେ। ଆଉ ମାନେ ଅଧିକ ମାତ୍ରାରେ ଔଷଧ ଲୋକ ଖାଆନ୍ତି ଯୋଉଟା କି ଗ୍ରାମାଞ୍ଚଳ ଲୋକ ହଁ ସେଇ ଔଷଧ ପରିମାଣ ଟା ଟିକେ କମ ରହିଥାଏ ଯେହେତୁ ବିନା ସାର ଜାତୀୟ ଖାଦ୍ୟ ଖାଆନ୍ତି। ହୁଁ।
ଠିକ।
ଏମିତି କିଛି କିଛି ରହିଥାଏ ଆଜ୍ଞା ଆଜ୍ଞା।
ସେଇ କଥା ଏକା ଆମ ଯେମିତି କହିଲେ ଆମେ ଯେହେତୁ ସହରାଞ୍ଚଳରେ ରହୁଚୁ ଆମେ ତ ପ୍ରାୟ ବାହାରୁ ଆଣିକି ଖାଉ କିନ୍ତୁ ଛାତ ଉପରେ ଟିକେ ନିଜେ ଲଗେଇବାକୁ ଚେଷ୍ଟା କରୁ। ତାପରେ ତ ଅଲା ଅନ୍ ଅଲଡି ଆପଣ ବାରିପଟେ ଚାଷ କରୁଚନ୍ତି ତାପରେ ନିଜେ ଚାଷ କରିକି ଖାଉଚନ୍ତି ଆପଣ ଗ୍ରାମାଞ୍ଚଳରେ ରହୁଚନ୍ତି ତ ଭଲ କଥା ଆପଣଙ୍କର ର ସ୍ୱାସ୍ଥ୍ୟ ବି ଆଉ ଟିକେ ଆମଠୁ ଭଲ ରହିବ କାରଣ ଆଜିିର ଜଳବାୟୁ ପ ପରିବର୍ତ୍ତନ ଯୋ ପଳେଆ ହଉଚି ତ ସେଟା ପାଇଁ ଆପଣ ଗ୍ରାମାଞ୍ଚଳରେ ଗଛ ଅଛି ତ ଖୁବ ମାତ୍ରାରେ ଅ-ଅମ୍ଳଜାନ ଆପଣ ସେଠୁ ନେଇପାରୁଛନ୍ତି ତ ଭଲ ଆପଣ ଭବି ଶ୍ୟତ ରହିବ ପାଇଁ ଆପଣଙ୍କର ଭଲ ଆପଣଙ୍କର ଯୋଉ ଚିନ୍ତାଧାରା ଅଛି ଚିନ୍ତାଧାରା ମତେ ବହୁତ ପ୍ରେରିତ କରିଛି ସେଥିପାଇଁ ଆପଣଙ୍କୁ ହଉ ନିଶ୍ଚିତ ଭାବରେ ଧନ୍ୟବାଦ ଦେବି ଆପଣଙ୍କୁ। ମୁଁ ତ ଟିକେ ଅଫିସ ପାଇଁ ମୋର ଆଜ୍ଞା ଆଜ୍ଞା। ମୁ ଲେଟ ବାହାରିଲି। ହେଲାନି ତ ମୁଁ ଜଷ୍ଟ ବାହାରି ପଡୁଚି ରଖିଦଉଚି ଆଜ୍ଞା। ପରେ କେବେ କଥାହବା ନମସ୍କାର୍।